ହ୍ୟାଲୋ ହୁଁ ଭାଇ ଗୁଡ ଇଭିନିଂ।
ଗୁଡ଼୍ ଇଭିନିଂ ଭାଇ, ଶୁଭ ସନ୍ଧ୍ୟା। ଭାଇ ଭଏସ ଶୁଭାଯାଉନି ଠିକି ସେ। ଆଉ କଣ କରୁଥିଲେ ଭାଇ?
ଏବେ କିଛି ନାହିଁ ସେଟା ଟିକେ ଗୋଡ ହାତ ଟିକେ ଧୁଆ ଧୋଇ କରିକି ଟିକେ ଆଉ ଅଛି ଟିକେ ବସିଛି। ଆଉ ଆପଣ କଣ କରୁଛନ୍ତି?
ମୁଁ ବି ଭାଇ ସନ୍ଧ୍ୟା ସମୟରେ ପଟେ ପଡିଆ ଆଡେ ଆସିଥିଲି ବୁଲାବୁଲି କରିବା ପାଇଁ ଆଉ ଏବେ ବସିି ମୁଁ ବସିଛି ଆଉ ଟିକେ ହେଲେ ଯବି ଘରକୁ ଯାଇକି ପୁଣି ରୋଷେଇ କରବା ବି ଅଛିନା ବାପା ମାଙ୍କ ଦେହ ଟିକେ ଖରାପ ଅଛି ତ ରୋ ଏଠି ଯାଇକି କରିବି ଆଉ।
ହୁଁ, କଣ କଣ ରୋଷେଇ ଜାଣିଚନ୍ତି?
ମୁଁ ଭାଇ ସବୁ ଜାଣିଚି ମାନେ ନିରାମିଷ ରୋଷେଇ ବି ଜାଣିଚି ଆମିଷ ରୋଷେଇ ବି ଜାଣୁଚି।
ହୁଁ।
ବହୁତୁ ସବୁ ପ୍ରକାରର ସେ ମୁଁ ଜାଣିଚି। ମାନେ ବହୁତୁ ସମୟ କଣ କି ମା ମୋର ମା ଆଉ ଭାଇ ଚାକିରୀ କରନ୍ତି ନା।
ହୁଁ।
ସେଥିପାଇଁ ସେମାନେ ସମୟ ଟିକେ ତାଙ୍କର ଅଭାବ ଥାଏ ଦେଇପାରନ୍ତି ନାହିଁ।
ହୁଁ।
ହୁଁ ଆଉ ମୁଁ କରେ ବାପା ବି କରେ।
ହୁଁ, ହ ସେଇଟା ତ ହବ ଜଣେ ନଥିଲା ଆଉ ଜଣେ ସାହାଯ୍ୟ କରିବାଟା ହଉଚି ତ ଆଉ ଘର ଚଲେଇବା ପାଇଁ ସେଇଟା ନିହାତି ଦରକାର ସହଯୋଗ।
ଘର ଚଳେଇବା ପାଇଁ ଭାଇ ନିହାତି ଦରକାର ମାନେ ଘର ମାନେ ନାଇଁ ସେମିତି କିଛି ଘରେ କେବଳ ବାପା ହଉ କି ମା ହଉ ସେମାନେ ହିଁ ରୋଷେଇ କରିବେ। ସମସ୍ତଙ୍କୁ ଭାଇ ମିଳିମିଶି ଯେହେତୁ ପରିବାରରେ ଆମେ ବି ଗୋଟେ ଗୋଟେ ସଦସ୍ୟ ଆମର ବି କର୍ତ୍ତବ୍ୟ ଯେ ଆମେ ବି ପରିବାର ରୋଷେଇ କରିବା ଆମେ ବ ସେ ବିଭିନ୍ନ ପ୍ରକାର କାମ ପରିବାର ଯାହା ବି ଆମର କାମ ହେଲା ଆମେ ସବୁଥିରେ ମାନେ ହାତ ଦେବା
ହୁଁ କଣ କି ସେ ସବୁ ହଉଛି ଆମର ଏଇଥିଲି ଦାୟିତ୍ୱ। ତ ଆମେ ଯଦି ଜଣେ ଗୋଟେ କାମ କରୁଛି ଯଦି ଆମେ ସେଠି ମିଶିକି ଆଉ ଟିକେ କରିଦବା ତ କାମଟା କଣ ହବ ଯୋଉ କାମା ଟିକେ ଅଧିକା ହବାର ଥିବ ସେଇଟା ତ ଜଲଦି ସରିଯିବ ନା ତାକୁ ବି ତା ମାନେ କାମଟା କଣ ହବ ତାହାକୁ ବି ସହଜ ହେଇଯିବ ତାକୁ ବି ତାମାନେ ଯେତିକି ଟାଇମ ଲାଗିଥାନ୍ତା ତା ଆଗରୁ ସରିଗଲେ ସେ ବି ଟିକେ ତାହାକୁ ବି ଟିକେ ତାେ ଖୁସି ଲାଗିବ ଯେ ଯାହାଉ କାମ ଟା ସମସ୍ତେ ମିଳିମିଶି କରିଦେଲୁ ତୋ କାମ ଟା ସରିଗଲା ଆଉ ଯଦି ଆମେ କହିବା ହଁ ତା କାମ ସେ କରୁଛି କରୁ ସେ ବାପା କରୁଛନ୍ତି କରନ୍ତି ମୁଁ କଣ ଅଛି ମୋର ତ ଟିଭି ଦେଖିବାର ଅଛି ମୁଁ ଟିଭି ଦେଖିବି ଏଇ ମନୋଭାବ ଯଦି ନେଇକି ଆମେ ଚଳିବା ତ ପରିବାର ଚଳେଇବା ଟା ବି ବହୁତ କଷ୍ଟ ହୁଁ
ଯେବେ ବି ଆମର ଉ ବେଳେ ବେଳେ ବାପା ହଳ ବି କରନ୍ତି ତାପରେ ଆମେ ଉଁ ମାନେ ବିଭିନ୍ନ ପ୍ରକାର ମାନେ ଆମେ ପନିପରିବା ବି ବେଳେ ବେଳେ ଲଗ ହଉ ନା ବାରି ଆମର ଅ ଅଛି ଜମିଟା ଲୋକ ମାନେ ସେ ଧରିକି ଆମେ ଯାଇକି ସେଠିକି
ହଁ ତାକୁ ଖାଇବାକୁ ନେଇ ଦଉଥିବ ବାପାକୁ ଯଦି କ୍ଷେତରେ ଥିଲେ ସେଟା ଗୋଟ ମ ମଜା ଲାଗେ ଭାଇ କ୍ଷେତରେ ଆପଣ ଦେଖିବେ ଆପଣ ଅବଶ୍ୟ ଏବେ କଥା ମୁଁ କହୁନି ଏବେ ତ ଟ୍ରାକ୍ଟର ହେଇଗଲାଣି ଆଉ କଣ ହେଇଲା ର ଟାେଟର ହେଇଗଲାଣି ସବୁ ଆମେ ହଳ କରିଦଉଛୁ ତ ସେ ବାହାରିଆ ଲୋକ ଆସିଛନ୍ତି ନା ଡ୍ରାଇଭର ସେମାନେ ହଳ କରିଦଉଛନ୍ତି ଆମର କ୍ଷେତ ମ କିନ୍ତୁ ଆଗ କଥା ମନେ ପକାନ୍ତୁ ଯେବେ ଟିକେ ସାନ ସାନ୍ ଥିଲା ଯେବେ ଏବେ ଟ୍ରାକ୍ଟର ଏଇ ଜାଗା ନଥିଲା ତ ଯେତେବେଳେ ବଳଦ ରେ ଯେତେବେଳେ ହଳ କରା ହଉଥିଲା ତ କ୍ଷେତକୁ ମୋ କଥା ମୁଁ କହିଲି ମୁଁ ତମ ବାପା ବି ସେମିତି ହଳ କରନ୍ତି ଆମେ କ୍ଷତକୁ ଭାତ ନେଇଥିବୁ ସକାଳୁ ସକାଳୁ ହେଲା ସକାଳୁ ବଲା ଆଠଟା ବଲା ବେଳକୁ ଆମେ ତାଙ୍କୁ ଖାଇବାକୁ ନେଇ ଦୋଉ ଯୋଉ ଖାଇବାକୁ ନେଇଦବୁ ସେଠି ସେମାନଙ୍କୁ କଣ ଖାଇବାକୁ ଦବୁ ତାଙ୍କ ସହିତ ଅଧା ବା ଭାତ ଆମେ ଖାଇକି ବସିଥିବୁ ହେଲା କଣ କି ସେ ବାହାରେ ଖାଇବାର ସେ ପିଆଜ ଆଉ ରସୁଣ ଆଉ ଆମ୍ବୁଲ ଏଇଟା ତ ମୁଖ୍ୟତଃ ହେଇଥାଏ ବାସ ପଖାଳ ସହିତ ଆଳୁରେ ଭଜା ତ ନଥିବ ପଡିବାଟା ଆଳୁ ଟିକେ ପୋଢା ହେଇଥିବ ଆଉ ଭାଇ ସେ କ୍ଷେତରେ ଖାଇବାରେ ଯୋଉ ଶାନ୍ତି
ଭଜା ତରକାରୀ ଖାଇବାଟୁ ଭାଇ ପୋଡା ଖାଦ୍ୟ ଖାଇବାଟା ବହୁତ ସ୍ଵାଦ ବି ଲାଗେ ସେଟା
ଆଉ କଣ ହଉଛି ହୁଁ ଆଉ ଘରେ ଖାଇବା ଆଉ ବାହାରେ ଖାଇବାରେ ବି ବହୁତ ତା ମାନେ ମୁଁ କହିଲି ସେ କ୍ଷେତ ଯୋଉ ଫ୍ରିରେ ବସଥିବୁ ସକାଳୁ ଖାଇବେ ବାପା ତାମାନେ ଯେଉଁ ଲୁଣ ଆଉ ତେନ୍ତୁଳିକୁ ଯେଉ ପାଗ କରିବେ ତାମାନେ କଣ ଯୋଉ ଅ ତରାଣି ଦେଇକି ଯୋଉ କରନ୍ତି କ କଞ୍ଚା ଲଙ୍କା ଦେଇକି ତା ମାନେ ଦେଇକି ସେଇଟା ତ ଆପଣ ଭାତ ଖାଇବେ ସେ ଘରେ ସେତେ ଭାତ ଖାଇବେନି ସେଠି ତା ସେମାନେ କଣ ଖାଇବେ ଆମେ ଖାଇକି ବସିଥିବୁ
ଯଦି ବି ଘରେ ଖାଇଥିବ ତାହେଲେ ବି ସେଠି ଗଲେ ସେଠର ମାନେ ପରିବେଶ ହଁ ତମକୁ ଏମିତି ବନେଇ ଦଉଛ ତମକୁ ଖାଇବାକୁ ବାଧ୍ୟ
ହଁ ସେଠି ଖାଇବାକୁ ଇଛା ହବ ହଁ ବିଲରେ ଖାଇବା ଆଉ ଆଗ ଯେଉଁ ଆମର ଧର ଧାନ ଯେଉଁ ବେଗଲା ପଡ଼ ପକାଉଥିଲେ ଆମର ଯୋଉ ବଳଦ ଯୋଉ ବୁଲୁଥିବେ ଯୋଉ ସନ୍ଧ୍ୟାରେ ଯୋଉ ଖଳା ତା ମାନେ ଚଛା ହେଇଥିବ ସେଇଟା ମା ଘଷି ଦେଇଥିବେ ଗୋବର ଆଉ ଧାନ ତା ମାନେ ପକା ହେଇଥିବ ଯୋଉ ତାେ ଧାନ କୁ ଅମଳ କରିବାଟା ଯୋଉଟା ତାମାନେ ବେଙ୍ଗଳା ପକେଇବା ଆପଣଙ୍କ ଆଡେ କଣ କହନ୍ତି ମୁଁ ତ ଜାଣିନି ଆମ ଆଡେ ବେଙ୍ଗଳା ପକେଇବା କହନ୍ତି ଆମେ ତାକୁ ଗୋଟେ କାଠ ଗଣ୍ଡି ଥିବ ସେଇଠି ବଳଦ ଦିଟା ଟାଣିବେ। ଆଉ ସେଠି ବସିବାର ଗୋଟେ ମଜା ଥିଲା।
ହଁ ହଁ ନାଇଁ ଆମର ଯୋଉ ହଳ କରିସାଇଲା ପରେ ଯେମତି କାଦୁଅ କରିକି ଯ ତାକ ଦିଅନ୍ତି ଜାଣଚ
ହଁ ସେଠି ସେଠି ବି ବସିବାର ଗୋଟେ ମଜା ସେ ବଳଦ ଚାଲୁଥିବେ ସେଠି ଟିକେ ବସିବେ। ସେଇରା ବାପା ଥିବେ ଯେ ଆମେ ବସିବୁ ସେ ବ ସେଇଥିରେ ଆଉ ଥରେ ଥରେ ରାଗନ୍ତି ଯଦି ବଳଦ ଭଲ ହେଇନଥିବେ ଯଦି ଆଡ଼େ ସିଆଡ଼େ ହଉଥିବେ କହିବେ ବଳଦ ଦୁଷ୍ ଟ ବଳଦ ତୁ ବସ ନା ଯଦି ବସିବୁ ତୋ ଟାଣି ନବ ହେଲେ ଏଇଟା ବି ଗୋଟେ ତାମାନେ ଦୁର୍ଘ ଘଟଣା ଘଟିବାର ଗୋଟେ ସମ୍ଭାବନା ବି। ବଳଦ ଥାଆନ୍ତି ଭଲ ବଳଦ ଥାଆନ୍ତି ସେମାନେ କଥା ମାନୁଥିବେ ହେଟ୍ କଲେ ରହିଯାଉଥିବେ। ତ ସେଇଟା କଣ କି ସେ ବଳଦ ମାନଙ୍କୁ ଭଲ ଲାଗେ ତାଙ୍କ ପାଖକୁ ଯିବା ପାଇଁ ବି ଆଉ ଟିକେ ଦୁ ଟ ବି କଲେ ଆଉ ଆଗର ଯୋଉ ମୁଁ କହୁଛି ଧାନ ଅମଳ ହେଲା ପରେ ଯୋଉ ପୁଆଲ ଯୋଉ ଫିଙ୍ଗନ୍ତି ଗଦା ହେଇକି ଥିବ ତାମାନେ ଆମେ ଭାଡି କରିକି ମଞ୍ଚା ମାରିକି ଯୋଉ ରଖାଯାଏ ପୁଆ ଲକୁ। ହେଲା ପୁଆଳ ଏଥି ସାଇଟ କରିକି ଫିକୁଥିବେ ସେ ପୁଆଳ ଉପରେ ଆମେ ଖେଳୁଥିବା ଲୁଚା ଲୁଚି ଏଇ ସବୁ ତାମାନେ ଭିତରେ ଘର କରିକି ଏସବୁ ର ଗୋଟେ ମଜା ଗୋଟେ ଅଲଗା ପ୍ରକାରିଆ ଥିଲା ଭାଇ।
ଛୋଟବେଳେ ମାନେ ଏମିତି ଉଁ କୁଡିଆ ଘର ଜାଣିଛ ନା ନାଇଁ ଯୋଉ କରିକି ଖେଳନ୍ତି ଆମେ ସେମ ମାନେ ଆମେ ଭାଇ ଛୋଟବେଳେ ଆମର ପୁଅ ଝିଅ ଆମେ ସମସ୍ତେ ମିଶି କା
ହଁ ସେଇଟା ଏବେ ସିନା ବଡ ହେଲା ପରେ ଡିଫରେନ୍ସ ଆସିଗଲା ଆମର ଲିଙ୍ଗଗତ ପା ରଥକୀୟ ତାମାନେ ଦେଖେଇ ଦେଲେ ଯେ ତାମାନେ ଆମେ ଝିଅମାନଙ୍କ ସହିତ ତାମାନେ କଣ ଆମର ଅଛି ସେ ଦୁ ସେଇଟା ବି ବନ୍ଦ କରାହେଇଚି। ହେଲେ ଛୋଟବେଳେ କଣ ଆମେ ସମସ୍ତେ ମିଳିମିଶି ଖେଳୁଥିଲେ ସେଇଠି ଆମେ ଧରନ୍ତୁ ଆମ ଆଡେ ତ କୁହନ୍ତି ସେ ଯୋଉ ବୋହୁଚୋରି ତାପରେ ଛୁର କବାଡି ଏଇଟା ରୋଡ ରେ କଣ ହେଇଥିଲା ଆଗ ଆମ ଗାଁ ରେ ବି ସେମିତି ପକ୍କା ସଡ଼କ ନଥିଲା ବୁଝିଲେ। ପକା ସଡ଼କ ଯେହେତୁ ନଥିଲା ମାଟି ଥିଲା ତ ରା ତି ସାରା ଏମିତି ଆଟଟା ନଅଟାରେ ଲାଇନ ବି ବିଶେଷ ରହେ ନାହିଁ ହେଲା। ଲାଇନ ଯଦି ଗଲା ଜହ୍ନ ଆଲୁଅରେ ଏବେ ଖେଳ ଚାଲିବ ଟିକେ ରାତି ଆଠଟା ନଅଟା ବାଜେ। ଘରେ ବାପା ମା ରାଗ ହଉଥିବେ।
ତାପରେ ଆମ ସମୟରେ ଭାଇ ଯଦି ଲାଇନ୍ ପଳେଇଲେ ବି ନାଇଁ କି ଆମେ ଆମେ ମାନେ ଦେଖ ଏନ ଗୋଟେ ଆମର ଦେଖ ଆପଣ ଜାଣିଥିବେ ଆମେ ଯେତେବେଳେ ଛୋଟ ଥିଲୁ ଆପଣ ବି ତ ଆମ ବୟସ ହିଁ ଆ ପଣ ବି ଦେଖିଥିବେ ମାନେ ଯୋଉ ମାନେ ସେତେବେଳେ ମାନେ ଲାଇନ ବ୍ୟବହାର ସେତିକି ହୁଏନି ହଉଥିଲା ହେଲା କିନ୍ତୁ ପ୍ରଚୁର ପରିମାଣ ଲ୍ୟାମ୍ପ ଲଣ୍ଠନ ତାପରେ ଡିବିରି ଜାଣିଥିବେ। ମାନେ ଏବେ ଏବେର ପିଲାମାନଙ୍କୁ ଯଦି ତମେ ପଚାର ଭାଇ ମାନେ ଡିବିରି କଣ ବୋଲି ସେମାନେ ଭାବିବେ ଯେ ଡିବ୍ରି କଣ ଆମେ ଦେଖିନୁ ସେ ଜିନିଷ ଟା ଲ୍ୟାମ୍ପ କଣ ଲଣ୍ଠନ କଣ?
ସେଇଟା ତ କହୁଛି ପରା ସେଇ ରା ସବୁ ଯୋଉଟା ଗଲା ତାମାନେ ବି ତିଗଲା ସେଇରା ତ ଆଉ ହେବ ନାହିଁ। ସେ ଜିନିଷ ତା ମାନେ ଧୀରେ ଧୀରେ ଆମେ ଭୁଲି ଯାଉଛୁ ତାହାକୁ ବଞ୍ଚେଇ ରଖିବାର ଆଉ ଆବଶ୍ୟକତା।
ଆଜି ବି ଆମ ଘରେ ଡିବିରି କିନ୍ତୁ ଅଛି ଭାଇ କାହିଁନା ଆମେ। ଭାଇ ସେ କଣ ଗୋଟେ ଆମର ଜୀବନର ଭାଇ ସେଟା ଗୋଟେ ସ୍ମୃତି ଆମର ଛୋଟବେଳ କାହିଁକିନା। ସେ ଡିବିରୀ ଲଣ୍ଠନକୁ ଯେତେବେଳେ ତମେ ଦେଖିଦବ ନା କି ତମ ଛୋଟବେଳ କଥା ମନେ ପଡୁଛି ଲାଇନ୍ ନଥିଲେ ଆମେ ଡିିବିର୍। ସେତେବେଳେ କେମତି ବସିକି ପାଠ ପଢୁ ଭାତ ଖାଇଲା ବେଳେ। ଖେଳୁ ସେଠେ ଲଣ୍ଠନ୍ଟା ଲାଗିଥିବ ଝୁଲା ହେଇଥିବ ବାହାରେ। ମାନେ ସେ ସମୟ ଭାଇ ଗୋଟେ ଅଲଗା ଥାଏ ସେ ଛୋ ଟ ଘର ଟା ଥିବ ସେଠେ ଡିବିରି ଲାଗିଥିବ ମାଟି ଘର।
ଆଉ ସବୁଠାରୁ ଆପଣଙ୍କୁ କଣ ଭଲ ଲାଗେ ମତେ ତ ସବୁଠୁ ଛୋଟ ବେଳ ସବୁଠୁ ଭଲ ଲାଗେ କଣ କୁହନ୍ତୁ ତ? ଯୋଉ ବର୍ଷା ହଉନଥାଏ କି ଲଗାତାର ବର୍ଷା ହଉଥୁବ ହେଲା ଘଡଘଡି ମାରୁଥିବ ଆଉ। ଶୁଣନ୍ତୁ ସନ୍ଧ୍ୟା ସମୟରେ ବର୍ଷା ଟା ହଉଥୁବ ତାପରେ ରାତି ସାରା ଯୋଉ ବର୍ଷା ହୁଏ। ସେଇ ରାତି ସାରା ଯୋଉ ବର୍ଷା ହବ ସେ। ପିଣ୍ଡାରେ ତମେ ବାରଣ୍ଡାରେ ବସିଥିବେ ଆଉ ପାଣି ଟିକେ ଦେଖୁଥିବେ ସେଠି ଯାଉ ଥୁବ ତାପରେ ଆଠୁଁଏ ପାଣି ହେଇଯାଏ ଆଠୁଁଏ ପାଣି ହେଇଯିବ। ପିଣ୍ଡାକୁ ଲାଗିକି ଯାଉଥିବ ସେ ବାରଣ୍ଡାକୁ ଲାଗିକି ପାଣି ଯାଉ ଥୁବ ସେଠିକି ଗୋଟେ ଗୋଟେ ତା ମାନେ କଣ କୁହ ତ କାଗଜରେ ଡ଼ଙ୍ଗା ଗୋଟେ ତିଆରି କରିକି।
ବହୁତ୍ ବହୁତ୍ ଖେଳିଛି ମାନେ ଆମେ। ଯେମତି ଥିଲୁ ଯେ ଦେଖ। ଉଁ ସ୍କୁଲ ବେଳେ ବି ଭାଇ ଯଦି ବର୍ଷା ହବ ବଲେ ଆମେ ଯାଇଁକି ଖାତାରୁ ବି କାଗଜ ଚିରିିକି ଡ଼ଙ୍ଗା ବନେଇ।
ବାସ୍ ବାସ୍ ବାସ୍ ସେତେବେଳେ କିନ୍ତୁ। ହଁ ସେତେବେଳେ କିନ୍ତୁ ବାପା ରାଗ ହୁଅନ୍ତି କାହିଁ ଖାତା ଚିରୁଚ ଏଇରା।
କିନ୍ତୁ ଭାଇ କଣ କରାହବ ମାନେ ସେଟା। ଏମତି କୁହନ୍ତି କିନ୍ତୁ କଣ ଆମେ ଲୁଚେଇ ଲୁଚେଇ ବି ଖାତା ଚିରିଦେଇକି ଡଙ୍ଗାଟେ ବନେଇଦବୁ ମାନେ। ତାପରେ ଛୋଟ ବେଳୁ ସେମତି ଅନୁଭୂତି ଆମର ଥିଲା ସେତେବେଳେ ସେମିତି ଲାଗୁଥିଲା ଯେ ଆମେ ପା କୃତିକ ଜିନିଷକୁୁ ଏତେ ପରିମାଣରେ ଭଲ ପାଉଛେ ମାନେ।
କଣ ଥିଲାକି ଏବେ ଯେମିତି ଆମେ ଇଏ ଧର ଏବେ ଆଧୁନିକ ଯୁଗରେ ସବୁ ଜିନିଷ ମିିଳିଗଲାଣି। ଛୋଟ ଛୁଆମାନେ ଦେଖୁଛନ୍ତି ବାହାରକୁ ଖେଲିବାକୁ ଯାଉନାହାନ୍ତି ଘରୁ ଯ ଯଦି ଆପଣଙ୍କର ଛୁଆ ଅଛି ଆପଣ ନିଜେ ଦେଖୁଥିବେ ସେ ଛୁଆ ଦେଖିବେ ମୋବାଇଲ୍ ଟା ଧରିକି ବ ସିଥିବ ସେତବଳକୁ ବାହାରୁକୁ ଯାରେ ଖେଲିକି ଆ ବୋଲି ସେ ଯିବ ହି ନାହିଁ। ହଁ ମୁଁ ମୋବାଇଲ୍ ଧରିଚି ୟୁଟ୍ୟୁବ ଦେଖୁଥୁବ କାର୍ଟୁନ୍ ଦେଖୁଥୁବ ଆଉ କଣ କରୁଥିବ ହେଲେ ସେ। ଖେଲିବାକୁ ଆଉ ବାହାରକୁ ଯିବନି।
ଏ ସବୁରା ସବୁ ଚାଲି ଚି ଏମିତିରେ ବି ସମୟ ତାଙ୍କର କଟି ଯାଉଚି କିନ୍ତୁ ଆମେ ଥିଲା ଆମର ସମୟ। ଆମେ ତ ସେ। ବାହାରେ ହିଁ ଖେଲିବା ବାହାରେ ବୁଲିବା ବାହାର ଖାଦ୍ୟ ଖାଇବା ବାହାର ଖାଦ୍ୟ ତ ବିଶେଷ୍। ସେମିତି ମିଳୁନଥିଲା ଯୋଉଠି ଭୋଜି ଭାତ ହବ। କାର ବାହାଘର ହେଲା ସେଥିରେ ଯାଇ ଖାଇବା ସେଇଟା ଗୋଟେ। ତ ମାନେ ନିଜକୁ ଗୋଟେ ଆଗ୍ରହ ଲାଗୁଥିଲା ଆରେ ତାର ବାହାଘର ଆଜି ଅଛି ରେ। ଯାଉଁ ଆମେ କେତେବେଳେ ଯେ ସେ ଭୋଜି ଦବ ଆମେ। ତା ମାନେ ଅପେକ୍ଷା କରୁଥିଲେ।
ସକାଳୁ ହିଁ ଲାଗେ ଯେ ମାନେ କେତେବେଳେ ବାରଟା ଘଣ୍ଟେ ବାଜୁ ଆମେ ଭୋଜିଆ ମାନେ ମୁଁ ସେଦିନ ସକାଳୁ ପୁରା ରେଡ଼ି ହେଇକି। ଥିବି ନୂଆ ଡ୍ରେସ୍ ଫୁଣି ପିନ୍ଧିବି କେତେବେଳେ ଭୋଜି ଖାଇବି।
ସେଇ ସବୁ ଜିନିଷ ଭାଇ ଅନୁଭୂତି ଗୋଟେ ଅଲଗା ପ୍ରକାରର ତା ମାନେ। ଅତୀତର ସ୍ମୃତି। ଆମେ ତାକୁ ଛାଡ଼ି କି ତା ମାନେ ବଞ୍ଚି ହବ ନାହିଁ କେବେ ନା କେବେ ଆମ ମନ ଭିତରେ ତ ଆସି ବ ହିଁ ଆସିବ ଯେହେତୁ ଆମେ ଛୋଟରୁ ବଡ଼ ହେଇଛୁ ତ ସେ ଆଜି ଯୋଉ ଛଟରୁ ବଡ଼ ଜିନିଷ ଟା ଆମ ମନ ଭିତରେ ଆସିବ ହିଁ ଆସିବ ଆଉ ସେ ସବୁବେଳେ ଉଙ୍କି ମାରିବ ଆମେ ଚାହଁ ଯେତେ ବଡ଼ ହୁଅ ହୁ କିବା ବାର୍ଦ୍ଧକ୍ୟରେ ପହଞ୍ଚି ଗଲେ ବି ଆମକୁ ସେ ଛୋଟବେଳର ସ୍ମୃତି ମନେ ପକେଇବ। ଯେ ଏମିତି ଥିଲେ ଆମେ ସେତେବେଳେ ବଡ଼ ହେଇଯାଇଥିବା ତାପରେ ମୁଁ କହୁଛି ତାପରେ ଆମର। ପିଲା ଛୁଆ ହେଇଯାଇଥିବେ କିବା ନାତି ନାତିୁଣୀ ଆମେ ଦେଖୁଥିବା ଆଉ। ତାଙ୍କୁ ଦେଖିକି ସେମାନେ ଖେଳୁଥିବେ ଆଉ ଭାବୁଥିବା ଯେ ଆମେ ବି ଛୋଟବେଳେ ଏଇହା ଥିଲା।
ହଉ ଭାଇ ଖୁସି ଲାଗିଲା ତମ ସହିତ ହେଇକିନି ହଉ ଧନ୍ୟବାଦ।
ହୁଁ।